ହୁଁ ଆଜ୍ଞା।
ଆପଣ ବ୍ୟସ୍ତ ଅଛନ୍ତି କି?
କଣ?
ଆପଣ ବୋଧେ ବ୍ୟସ୍ତ ଅଛନ୍ତି।
ତମେ ପଢିଯା ପଢିଯା
ହଁ ହଉ ମୁଁ ପଢୁଛି ଗୋଟେ କଥା ଶୁଣଉଛି ଶୁଣ। ନ୍ୟାୟ ବିଚାର ବିଷୟରେ ମୁଁ ଶୁଣଉଛି ଆପଣଙ୍କୁ? ଆଜିକୁ ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବରୁ କଥା। ଉଁ ଦିଲ୍ଲୀ ସିଂହାସନରେ ବସି ସେତେବେଳେ ଶାସନ କରୁଥାନ୍ତି। ସୁଲତାନ ଗିଆସୁଧିନ ବରବନ ନିଜ ସାମ୍ରାଜ୍ୟକୁ ସୁଦୃଢ ରଖିବା ନିମନ୍ତେ ସୁଲତାନ ଶାସନ କାର୍ଯ୍ୟ ଲାଗି ଟାଣୁଆ ସୁବେଦାର ଉନାୟ। ବିଚାର ଲାଗି ଅଭିଜ୍ଞ କାଜୀମାନଙ୍କୁ ନିଯୁକ୍ତି କରିଥାନ୍ତି। ହ ଉଁ ଧନୁ ତୀର ଧରି ଲାଖ ବିଧିବାରେ। ଗୁଆ ସୁଧିନିଙ୍କ ଏକଥାଏ ବହୁତ ସ ସଉକ।
ହୁଁ
ରାଜ୍ୟ କାର୍ଯ୍ୟରୁ ଟିକିଏ ଅବସର ମିଳିଲେ ସେ ହୁଏତ ଶିକାର କରିବାକୁ ଯାଆନ୍ତି। ନଚେତ୍ ଉଆଁସ ଭିତରେ ଥାଇ ଲାଖ ବିନ୍ଧାରେ ମା ମାତନ୍ତି ଦିଲ୍ଲୀ ସହରର ଶେଷ ସୀମାରେ ଗୋଟିଏ ଭଙ୍ଗା। କୁଡିଆରେ ନିଜର ସାତ ବର୍ଷ ପୁଅକୁୁ ଧରି ସ୍ତ୍ରୀ ଲୋକଟି ରହୁଥାଏ। ତାର ନାଁ ଉଁ ଜାନକୀ ବାଇ ସେ ଖୁବ ଗରିବ। ଭିକ୍ଷାବୃତ୍ତି ଇଏ କରି ସେ ତାରସ ଶିଶୁ ପୁତ୍ରଟିକୁ ସହିତ ନିଜର ପେଟ ପୋଷୁଥାଏ।
ହୁଁ
ହୁଁ ଉଁ ଦିନେ ସକାଳୁ ଜାନକୀ ପୁଅଟିକୁୁ ଧରି। ବାହାରିଲା ଭୀଖ୍ୟା ମାଗିବା ପାଇଁ। ସୁଲତାନ କ ପ୍ରସାଦ ପଛରେ ଥିବା ଗୋଟିଏ। ସଂକୀର୍ଣ୍ଣ ରାସ୍ତାରେ ସେ ଯାଉଥିଲା ବେଳେ। ହଟାତ୍ ଉଲକା ବେଗରେ ଗୋଟିଏ। ତୀର ଆସି ପିଲାଟିର ତଣ୍ଟି ଫୁଟିଗଲା।
ହୁଁ।
ହୁଁ ପିଲାଟି ତଳେ ଉଡି ଯାଇ ଚିତ୍କାର କରିବାକୁ ଲାଗିଲା ବହୁ ସମୟ ଧରି। ହାତ ଗୋଡ ଛାଟି ଛଟପଟ ହେଲା ତାପରେ ତାର। ପ୍ରାଣ ବାୟୁ ଉଡିଗଲା ଉଁ ଜାନକୀ ବାଇ ଉଚ୍ଚ ସ୍ୱରରେ। ବୁକୁ ଫଟାଇ କାନ୍ଦିବାକୁ ଲାଗିଲା। ସେ ଜାଣିଲା ଏହି କାର୍ଯ୍ୟଟି ଖୋଦ୍ ସୁଲତାନଙ୍କର। କାରଣ ସେ ପୂର୍ବରୁ ଜାଣିଥିଲା ସୁଲତାନ ନିଜର ପ୍ରସାଦ ଉପରେ ବସି। ଦାଖ ବିଧା ଅଭ୍ୟାସ କରିଛନ୍ତି ବିନା ଦୋଷରେ ତାର। କଳି କଳ ପୁତ୍ର ଟି ଆ ଆଜି ଜୀବନ ଗଲା। ଜନକୀ ନିଜର ମୃ ତ ଶିଶୁଟିକୁ ଛାତିରେ ଧରି ସିଧା ସିଧା ଯାଇ ପହଞ୍ଚିଲା। ଆଜିଙ୍କ ଦରକ ବାରରେ ଆ କାଜି ସେତେବେଳକୁ ନିଜ ଦରବାରକୁ ଆସି ସା ଆସନ ଗ୍ରହଣ। କରିଥାନ୍ତି।
ହୁଁ
ସ୍ତ୍ରୀ ଲୋକଟିଏ ଗୋଟିଏ ମୃତ ଶିଶୁ କୁ ଧରି। ଦରବାରରେ ପ୍ରବେଶ କରୁଥିବା। ଦେଖି ତାର କଣ ହୋଇଛି ବୋଲି ଏ ଜାଣିବାକୁ ଚାହିଁଲେ। ଜାନକୀ ନିଜର ମୃତ ପୁତ୍ର କୁ। କାଜିଙ୍କ ମ ସମ୍ମୁଖ। ଚଟାଣରେ ଶୁଆଇ ଦେଲେ କହିଲା ଧର୍ମାବତାର। ସଂସାରରେ ମୋହର ଏଇ ଏକ ମାତ୍ର ପୁତ୍ର। ଛଡା ଆଉ କେହି ନାହିଁ ମୁଁ ଜଣେ ଅସହାୟ ନାରୀ ପ୍ରତିଦିନ୍। ଭିକ୍ଷାବୃତ୍ତି କରି ପେଟ ପୋଷେ ମୁଁ ଆଜି ସମା କହ ରାଜନ ରାଜ ନଅରରେ। ପଛ ପଟେ ରାସ୍ତାରେ ଏଇ ପୁତ୍ର ସହିତ ଶିକ୍ଷା ଉଦ୍ଦେଶ୍ୟରେ ଯାଉଅଛି। ସମୟ ବିନା ଦଶର କେହି ଜଣେ ତାର ଉଁ-ଉଁ କେହି ଜଣେ ତୀର ମାରି ତାକୁ ହତ୍ୟା କରିଛି ମୋର ପା ଥାନା ଦୋଷକୁ ଆପଣ ଉଚିତ ଦଣ୍ଡ ଦିଅନ୍ତୁ, ଏ ଏ ଏତିକି କହି ସେ ଉଚ୍ଚ ସ୍ଵରରେ କ୍ରନ୍ଦଣ କରିବାକୁ ଲାଗିଲା। କାଞ୍ଚି ପଛେରେ ଏକ କାର୍ଯ୍ୟ ଠି କରୁଅଛି ଯି ଜାନକୀ କହିଲା। ଆପଣ ଯଦି ଦଶ୍ ଦଣ୍ଡକୁ ଦେଇ ପାରିବେ ବୋଲି ତଥ୍ୟ କରି କହିବି ମୁଁ। ତେବେ ମୁଁ ତାର ନାମ ପ୍ରକାଶ କରିବି।
ହୁଁ ପଣେ ଭଲ ଲାଗିଲା। ତୁମେ ଶୁଣିବ, ମୁଁ ଗୋଟେ ବିଷୟ କହିବି। ହୁଁ ହୁଁ, ଭଲ ଭାବେ ଶୁଣିବି। ଆଉ ମୁଁ ଗୋଟେ ଭଲ ଗପଟେ କହୁଛି, ଦରିଦ୍ର ଦେବ ଭାବ।
ମୁଁ ବହୁତ ସମୟ ଆପଣ ଶୁଣେଇଲି ଆପଣଙ୍କୁ ଆପଣ କିଛି କୁହନ୍ତୁ ଆପଣ।
ମୁଁ ଏଇ ଏଠିକି ଏଇ ପଢୁଛି ଦରିଦ୍ର ଦେବୀ ଭାବ। ମାନେ ଦରିଦ୍ରମାନେ ଦରିଦ୍ରମାନେ ଆମର ସବୁ ଥାଆନ୍ତି ମାନେ ବହୁ ଲୋକମାନେ ସବୁ ଥାନ୍ତି ଦରିଦ୍ର ବୁଝିପାରୁଥିବେ ଦରିଦ୍ର ଦେବ ଭାବ। ଠାକୁର ରାମକୃଷ୍ଣ ପରମହଂସଙ୍କର ମଠ ନିର୍ମାଣ ସମୟରେ ଅନେକ ଶ୍ରମିକ କାମ କରିବା ପାଇଁ ଆସିଥିଲେ। ତମର ତ ଗୋଟେ ଉଁ-ଉଁ ଗୋଟେ ମଠ ନିର୍ମାଣ ହବ ନି, ଜଣେ ତ କାମ କରିପାରିବନି ବହୁତ ଶ୍ରମିକ କାମ କରିବେ ଆସିକି। ସେମାନଙ୍କ ମଧ୍ୟରେ କଷ୍ ନାମକ, କେଷ୍ଟ ନାମକ ଜଣେ ଯୁବକ ଥାଏ। ସ୍ଵାମୀ, ସ୍ଵାମୀ ବିବେକାନନ୍ଦ କେଷ୍ଟକୁ ପାଖକୁ ଡାକି ଅତି ଆଦରରେ କହିଲେ ତୁମେମାନେ ଏଥର କାମ କରୁଛ। ଏଇଠାରେ ହିଁ ଖାଇବ, କେଷ୍ଟ କହିଲେ ଆମେ ଆପଣଙ୍କ ଲୁଣ ଖାଇଲେ ଆମ ଜା ଜାତି ଚାଲିଯିବ, ଆପଣ ବଡ ଲୋକ ଆମେ ଆପଣଙ୍କଠାରୁ କିପରି ଖାଇପାରିବୁ? ସ୍ୱାମୀଜୀ ଥଟ୍ଟା କରି କହିଲେ ଆରେ ଲୁଣପକା ଖାଦ୍ୟ ନ ଖାଇଲେ ନାହିଁ ଅଲଣା ଖାଦ୍ୟ ତୁମାନଙ୍କର। ଲାଗି ତିଆରି କରାଯିବ, ସେ ତାକୁ ଖାଇଦବ ଆଉ କଣ, ସେ ଡାକିଲେ ସମସ୍ତେ ସମି ତ ଆଜି ଆମ ଆଶ୍ରମରେ ଖାଇବ। ସେ ତାଙ୍କ କହିଲେ ଆମ ଜାତି ଚାଲିଯିବ ଆମେ ଯଦି ଆପଣଙ୍କ ଲୁଣ ପକା ଖାଦ୍ୟ ଖାଇବୁ, ସେ କହିଲେ‌ ଆମେ ତ‌ ଅଲ୍ ହଁ ଏ ଏଥିରେ କେଷ୍ଟ ରାଜି ହେଇଗଲା ସ୍ଵାମୀଜୀଙ୍କ ଆଦର୍ଶରେ ମଠରେ ମଠରେ ଶ୍ରମିକମାନଙ୍କ ଲାଗି ପୁରି ତରକାରୀ, ଲଡୁ, ଦହି ଇତ୍ୟାଦି ବ୍ୟଞ୍ଜନ ପ୍ରସ୍ତୁତ କରାଗଲା। ତ ଖାଉ ଖାଉ କେଷ୍ଟ ସହ ଅନ୍ୟ ଶ୍ରମିକମାନେ ଆନନ୍ଦରେ କହିଲେ ସ୍ୱାମୀଜୀ, ଏ ପ୍ରକାର ଖାଦ୍ୟ ଆମେ ଆଉ କେଉଁଠାରୁ ବି କେବେ ବି ପାଇ ନଥିଲୁ ଯେହେତୁ ଦରିଦ୍ର ସେମାନେ ତ ଏମିତି ଖାଦ୍ୟ ଖାଇ ନଥିବେ ନା। ତ ଏଠି ଯେତେବେଳେ ଏମିତି ଅନେକ ପ୍ରକାର ଦ୍ରବ୍ୟ ଖାଇଲେ ତାଙ୍କୁ ଭାରି ଖୁସି ଲାଗିଲା। ‌ ସେ ଟିକେ ସ୍ଵାମୀଜୀଙ୍କୁ ପ୍ରଶଂସା ବି କଲେ। ତ ବାସ୍ତବରେ ଏତେ ସ୍ଵାଦିଷ୍ଟ ଖାଦ୍ୟ ସେମାନଙ୍କର ଜୀବନରେ ଖାଇବା କଷ୍ଟ ଥିଲା। ତ ସ୍ଵାମୀଜୀ ସେମାନଙ୍କୁ ଭୋଜନ କରାଇବା ସମୟରେ କହିଲେ ତୁମେ ମାନେ ନର ନାରାୟଣ। ମାନେ ନର ରୂପୀ ନାରାୟଣ ମାନେ ଯେମିତି ନ ଆମେ ନା ପଥର ରୂପ୍ ନାରାୟଣଙ୍କ ସେବା କରୁଛୁ ଆମେ ଯଦି ମଣିଷ ଯେପର୍ଯ୍ୟନ୍ତ ସେବା କରିବ ସେ ନାରାୟଣଙ୍କ ସେବା ସାଙ୍ଗେ ସମାନ। ଆଜି ମୁଁ ନର ରୂପୀ ନାରାୟଣକୁ ଭୋଗ ଦେଇ ଧନ୍ୟ ହେଲି। ଏ କଥା କହୁ କହୁ ଆନନ୍ଦରେ ତାଙ୍କ ଆଖିରୁ ଲୁହ ଆସିଗଲା। ତ ଅନ୍ୟ ସନ୍ୟାସୀମାନଙ୍କୁ ପାଖକୁ ଡାକି କହିଲେ ଦେଖ ଏମାନେ କେଡେ ସରଳ ନିଷ୍କ ନିଷ୍କପଟ। ଏ ପ୍ରକାର ସରଳ ନିଷ୍କପଟ ଲୋକ ମୁଁ କେବେ ଦେଖି ନାହିଁ। ଯଦି ଆମେ ଏମାନଙ୍କ ଦୁଃଖ ଓ ଦରିଦ୍ରତାରୁ ମୁକ୍ତ କରି ନ ପାରିବା ତେବେ ଗୈରିକ ବସ୍ତ୍ର ପିନ୍ଧି ସନ୍ନ୍ୟାସୀ ହେବାର କିଛି ବି ମୂଲ୍ୟ ନାହିଁ। ତ ପର ହିତ ପାଇଁ ସର୍ବସ ପର ପଣ ବାସ୍ତବରେ ସତ୍ୟ ସନ୍ନ୍ୟାସୀ ମାନଙ୍କର କାମ ମାନେ ଯେ ପ୍ର କୃତରେ ସନ୍ୟାସୀ ତାଙ୍କ ମନରେ ତ କେବେ ମାନେ କାହା ପ୍ରତି କିଛି କୌଣସି ପ୍ରକାରର ରାଗ ଦୋଷ ହିଂସା ନଥିବ ସେ ସମସ୍ତଙ୍କ ପାଇଁ ସମାନ ଭାବରେ କାମ କରିବେ ତେଣୁକରି ସେ ସେ ଯୋଉ ଦରିଦ୍ର୍ ମାନଙ୍କୁ ଖାଇଆକୁ ଡାକିଥିଲେ ସେମାନଙ୍କୁ ବି ନିଜର ଭଳି ଭାବି ତାଙ୍କ ପାଇଁ ଭଲ ଭଲ ଖାଇବାକୁ କରି ଦେଇଥିଲେ ତାଙ୍କୁ ପୁରା ଆଶୀର୍ବାଦ କରିଥିଲେ। ତ ତାଙ୍କର ଆଓଟେ ଉ ଉଁ ଅଛି। ତାଙ୍କର ଆଉ ଗୋଟେ ଅଛି ଅନ୍ୟମାନେ ଯାହା ଭାବନ୍ତୁ ବା କରନ୍ତୁ ତୁମେ କଦାପି ତୁମର ପବିତ୍ରତା ନୈତିକତା ଓ ଭଗବତ୍ ପ୍ରେମର ଆଦର୍ଶକୁ ତଳକୁ ଖସାଅ ନାହିଁ। ଯେ ଭଗବାନଙ୍କୁ ଭଲ ପାଏ ତା ପକ୍ଷରେ ଅନ୍ୟର ଚତୁରତାରେ ଭୀତ ହବାର କିଛି ନାହିଁ। ସ୍ଵର୍ଗରେ ମର୍ତ୍ତ୍ୟରେ ପବିତ୍ରତା ଠାରୁ ହିଁ ପବିିତ୍ରତାର ଠାରୁ ହିଁ ମତ୍ ମହତ୍ ବ୍ ମହତ ଓ ଦିବ୍ୟ ବ ଶକ୍ତି। ଆମର ଯାହାବି କ ଆମେ ଯାହାବି କରୁନା କିଛି ତ ଅନ୍ୟମାନଙ୍କ ପାଇଁ କଲେ ସେଇଟା ହଉଚି ଆମର ମହତ କାମ। କା ପ୍ରତି ଖରାପ-୍- ଭାବନା ଖରାପ ଚିନ୍ତା କିଛି କରିପାରୁ ସେ ଦରିଦ୍ର ହଉ ପଛେ ତାଙ୍କ ପ୍ରତି ସବୁ ସମ୍ମାନ ରହିବା ଦରକାର।
ଆଜ୍ଞା ଆଜ୍ଞା।
ତ ଆପଣ କେମିତି ଲାଗିଲା ଦରିଦ୍ର ବଭ ହବ ପ୍ରବଚନ ଶୁଣି? ହଁ ଆପଣଙ୍କ ମନ ଦରିଦ୍ର ମାନଙ୍କ ପ୍ରତି ସ୍ନେହ ଭଲ ପାଇବା ଆସି ଯାଇଥିବ। ଗପଟି ଶୁଣି।
ଟିକେ ହୁଁ
ହାଲୋ।
ହାଲୋ ହଁ ସୁଭା ଯାଉଚି କୁହନ୍ତୁ।
ମୁଁ କଲି ମୋ କଥା ଶୁଣିକି ଏଇ ଯୋଉ ଗପୁଟି ଶୁଣି ଆପଣଙ୍କୁ କେମିତି ଲାଗିଲା?
ବହୁତ୍ ଭଲ ଲାଗିଲା ଉଁ ଆଉ କଁ କଣ୍
। ଯିଏ ବି ଘର ମାନଙ୍କ କତିିକି ଆସୂଛନ୍ତି ମାଗିବା ପାଇଁ
ଆଚ୍ଛା ମୁଁ ତ ଆପଣଙ୍କୁ ଆଜି ନ୍ୟାୟ ବିଚାର ବିଷୟରେ କିଛି ଶୁଣଉଥିଲି।
ହୁଁ।
ନ୍ୟାୟ ହଉଚି ଠିକ୍ ସେ ଏବେ ଏବେ ତ ଯୋଉଆଡେ ଯିଏ ପାୱାର ଅର୍ଜୀ ଲେଣି ତ ସେ ଯୋଉଠି ଯାହା ଯେମିତି ନ୍ୟାୟ ତ ଏପଟ ସେପଟ ହେଇଯାଉଚି ଠିକ୍ ସେ ନ୍ୟାୟ ବି ଲୋକମାନେେ ପାଇ ପାରୁନାହାନ୍ତି। ସେତେବେଳେ ତ ରାଜା ଅମଳରେ ଠିକ୍ ସେ ନ୍ୟାୟ ହଉଥିଲା ରାଜା ନିଜେ ସବୁ ତର୍ଜମା କରିକି ନ୍ୟାୟ ଦଉଥିଲେ ହଁ ଶୁଣିଲି ଗପଟା ଭଲ ଲାଗିଲା। ଆଛା।
ଆଜ୍ଞା ଆପଣ ବି ଯାହା କହିଲେ ଆପଣ ବି ଯାହା ଶୁଣେଇଲେ ମତେ ବି ଭଲ ଲାଗିଲା। ଧନ୍ୟବାଦ୍ ମତେ ସବୁ କଥା କହିଥିବାରୁ।
ହୁଁ।
ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା କରି ଭଲ ଲାଗିଲା, ଏତେ ଆଲୋଚନାକରି। ଆପଣ ନ୍ୟାୟ କଥା ଆଲଚନା କରି ମତେ ଶୁଣିକି ଏତେ ଭଲ ଲାଗିଲା।
ହଉ ତାହେଲେ ହଉ ସେତ ସେଟାକୁ
ତାହେଲେ ତାର ରହୁଛି ଆଉ